ହ୍ୟାଲୋ। ଆଜ୍ଞା ମ୍ୟାମ୍ ନମସ୍କାର।
ନମସ୍କାର, କଣ କରୁଥିଲେ?
ଆଜ୍ଞା ଏଇଠି ବସିଥିଲି, ଆପଣ?
ମୁଁ ବି ସେଇ ବସିଥିଲି ଗାଧେଇକି ଏବେ ଆଉ।
ଆଚ୍ଛା କେମିତି ଅଛନ୍ତି ଆପଣ?
ଭଲ ଅଛି। ଆଉ ତମେ?
ହଁ ଭଲ ଅଛି।
କଣ କରନ୍ତି ପଢାପଢି?
ହୁଁ ଆଜ୍ଞା ପ୍ଲସ୍ ଥ୍ରୀ କରୁଚି।
ଓ ହୋ ଫାଇନାଲ ଇୟର୍।
ହୁଁ ଆଜ୍ଞା ସେକେଣ୍ଡ ଇୟର୍।
ଆଚ୍ଛା।
ଆପଣ?
ମୁଁ ମ୍ୟାରେଜ୍ ସରିଲାଣି ମୋର।
ଆଚ୍ଛା ଆଚ୍ଛା ହଁ।
ନାଇଁ ମୋର ପୁଅଟେ, ଛୋଟ ପୁଅଟେ କ୍ଲାସ ହେଲା ତାର।
ଆଜ୍ଞା ଆଜ୍ଞା।
ଗାଁ ନା ସହରରେ ରହୁଛନ୍ତି?
ନା ନା ହାଷ୍ଟେଲ୍ ରେ।
କଣ ପଢୁଛ ସାଇନ୍ସ, ନା କଣ ନେଇଛ?
ହଁ କମ୍ପ୍ୟୁଟର୍ ସାଇନ୍ସ, ସେଲଫ୍ ଫାଇନ୍ସିଂ ଅଣ୍ଡର୍ ରେ।
ଏବେ ତ ସ୍କୁଲ କଲେଜ ଖୁଲିଲା ସ୍କୁଲ କଲେଜ ସବୁ ଆଉ, ଏବେ ଯାଇଥିବ ବୋଧେ ହଷ୍ଟେଲ କୁ?
ଆଜ୍ଞା ଆଜ୍ଞା ଏଇ ସତରରେ ଖୋଲିଲା, ଏସବୁ ଆସିଚୁ।
ଘରେ କିଏ କି? ଆମେ ଗାଁରେ ରହୁଚୁ। ବାପ ଘର ସହର, ଗାଁ ଶାଶୁଘର ଗାଁରେ।
ଆଚ୍ଛା ଆଚ୍ଛା।
କିଏ କିଏ ଅଛନ୍ତି ସବୁ ଘରେ?
ଅଛନ୍ତି ଘରେ ଭାଇ, ବାପା, ମମି, ଦିଦି ମୁଁ ଏତିକି ଆଉ।
ଛୋଟ ପରିବାର?
ଆଜ୍ଞା।
ଭଲ କଥା। ଆଉ କଣ ଖାଇଥିଲ ସକାଳେ?
ଏ ଆ ଏବେ ତ ଆମର ପିଠା ଆଉ ତରକାରୀ ଦେଇଥିଲେ।
ହଷ୍ଟେଲରେ ତ ଦଉଥିବେ ଖାଇଆକୁ ନାଇଁ।
ଆଜ୍ଞା ଆଜ୍ଞା ତିନି ଟାଇମ୍ ଦଉଚନ୍ତି ସକାଳେ ଖରାବେଳେ ଆଉ ରାତିର।
ହଁ ହଁ। ଖାଇ ସାରିଲେଣି?
ଆଜ୍ଞା ଆଜ୍ଞା ଆପଣ?
ହଁ ମୁଁ ଖାଇ ସାରିଲିନି ମୁଁ ଉପମା ତରକାରୀ ଖାଇଥିଲି।
ଓହୋ ଆପଣଙ୍କ ପୁଅ କୋଉ କ୍ଲାସରେ ପଡୁଛି।
ପୁଅର ଏବେ ତୃତୀୟ କ୍ଲାସ ହେଲା। ସେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢୁଛି।
ଓହୋ।
ତାର ତ ମୁଁ ଆସିଛି ଭାରି ଘରକୁ ବାପା ଘରକୁ ଯାଇନି ସେ ସ୍କୁଲ ଖୁଲିଲାଣି। ମୁଁ ଆଉ ଯାଇନି ଘରକୁ ତ ସେ ଯାଇନି
ଆପଣଙ୍କ ଘର କୋଉଠି କି?
ତମ ଘର ରରେ ବ୍ୟାପ ଘର ଟା ସହରରେ। ଗାଁରେ ଆଉ। ପାହାଡିଆ ଗାଁ ଗୋଟେ, ବହୁ ସୁନ୍ଦ ଜାଗା।
ଓହୋ। ହଁ ହଁ ପହାଡ଼ ତ ସୁନ୍ଦରୀ ହେଇଥିବ।
ମ୍ୟାମ୍ ଆପଣଙ୍କର ଟିକେ ନେଟୱର୍କ ଇସ୍ୟୁ ହଉଛି।
ଓହୋ ମୋ କଥା ଶୁଭୁଛି ତ କ୍ଲିୟର ତମ କଥା ମ
ଆଜ୍ଞା, ଆଜ୍ଞା, ଆପଣଙ୍କ ଟିକେ ଟିକେ ଭଏସ ଏପଟ ସେପଟ ହଉଛି ତ ସେଥିପାଇଁ କହିଦେଲି। ଏବେ ଶୁଣାଯାଉଛି ଠିକ ଠାକ। ମ୍ୟାମ୍ ଟିକେ ନେଟୱର୍କ ଜାଗାକୁ ଆସନ୍ତୁ ତୁମରି ଭଏସ ଟିକେ ଏପଟ ସେପଟ ହଉଛି। ହ୍ୟାଲୋ। ହ୍ୟାଲୋ। ଦେଖ ହ୍ୟାଲୋ।
ଆଜ୍ଞା ମ୍ୟାମ୍ ଆପଣଙ୍କ ନେଟୱର୍କ ଟିକେ ଏପଟ ସେପଟ ହଉଛି ତ ଏତେ ଶୁଣା ଯାଉନି। ଆପଣଙ୍କ କଥା ମ୍ୟାମ୍ ଆପଣଙ୍କ କଥାଟା ଟିକେ ଶୁଣାଯାଉନି ନେଟୱର୍କ ଏପଟସେପଟ ହଉଛି।
ହଉନି ଟିକେ ରହୁନି କ୍ଲିୟର କଥା ହଉନି ମୁ ଆଜି ପଳେଇଲେ ଘରକୁ ସେଠି ଭଲ କ୍ଲିୟର ଶୁଭୁଛି ଜିଓ ନେଟୱର୍କ ପାଉଛି।
ଆଜ୍ଞା ଆଜ୍ଞା। ଏବେ ମ୍ୟାଡାମ୍ ଦଶ ମିନିଟ୍ କଥା ହେଇପାରିବା ନା ଉଁ
ହଁ ହଁ କଥା ହେଇଯିବା ହଁ ହଁ କଥା ହେଇଯିବା କଥା ତ ଶୁଭୁଛି। କଲ୍ କାହିଁ କାଟିବ।
ଆଜ୍ଞା ଆଜ୍ଞା। ମ୍ୟାମ ଆପଣ ଏଇ ଆପ୍ ରେ କେବେଠୁ ଜଏନ୍ ହେଲେଣି?
ମାସେ ହେଇଗଲାଣି। ତ ମୁଁ କରୁନଥିଲି କିଛି ପୁଅରା ଆସିଲା ଦିନଠୁ ଟାଇମ ମିଳିଲା ତାପରେ କଥା ହେଲି। ଛୁଆ ଥିଲା ବେଳେ ଏତେ ଟାଇମ ହଉନଥିଲା ତ ମୁଁ କଥା ହଉନଥିଲି ଏତେ। ଏବେ ଏଇ ଦଶ ପନ୍ଦର ଦିନ ହେଲା କଥାବାର୍ତ୍ତା ହଉଚି ଆଉ।
ଆଜ୍ଞା ଆପଣଙ୍କ ପେମେଣ୍ଟ ଆସିବା ଷ୍ଟାର୍ଟ ହେଇଗଲାଣି?
ହଁ ପେମେଣ୍ଟ ଆସିଗଲାଣି। ତମର ଆସିନି?
ଆଜ୍ଞା, ନାଇଁ ମ୍ୟାମ ମୁଁ ଫାର୍ଷ୍ଟ କଲ ଆପଣଙ୍କୁ କଲି। ନାଇଁ ମ୍ୟାମ୍ ମୁଁ ଫଷ୍ଟ କଲ୍ ଆପଣଙ୍କୁ କରିଛି।
ଆଛା। ନାଇଁ ମୋର ପନ୍ଦରଶହ ଭଳିଆ ଆସିଗଲାଣି ମୋର କଂପ୍ଲିଟ୍ ଆଉ ଗୋଟେ ଆସିନି ଚେ ଚେକିଙ୍ଗ୍ ଚାଲିଚି ତ ଆସିନି।
ଓ ଆ ଏମତି ନାଇ କେତେଟା କଲ୍ କଲେ ଏମିତି ପେମେଣ୍ଟ ଆସୁଚି କି?
ହୁଁ କେତେଟା କଲ୍ ନାଇଁ କଲ୍ ତମେ କେତେ କଲ୍ କରିପାରିବ ରିସିଭ କରିପାରିବ ସ୍ ସେଇ ହିସାବରେ ରିଜେକ୍ଟ କେତେ ହୋଉଚି ନ ହୋଉଚି ସେଇ ହିସାବରେ ହିଁ ତା ଆସୁଚି।
ହ
ତ ଭଲସେ କଥା ହେଇପାରିବ ସେଇ ହିସାବରେ ହିଁ ପେମେଣ୍ଟ ଆସୁଚି। କଲ୍ କିଛି ରିଜେକ୍ଟ ହବନି ଘ ଭଲ କଥା କ୍ଲିୟର ଶୁଭିବ ବା ଭଲ କଥା ହବ ତ ଭଲ ପେମେଣ୍ଟ ଆସୁଚି।
ଆଜ୍ଞା। ତ ନାଇଁ ଏବେ ଟିକେ ଯୋଉ ଆପଣଙ୍କ ନେଟୱାର୍କ ଇସୁ ହୋଉଚି ଏ ଏଟା ପାଇଁ କଲ୍ ରିଜେକ୍ଟ ହେଇଯିବନି ତ?
ନାଇଁ ନାଇଁ ଏଟା ରିଜେକଟ୍ ହବନି ଯଦି କଲ ଡିସ୍କନେକଟ୍ ହେଇଗଲା ତାହେଲେ ରିଜେକଟ୍ ହେଇଯିବ।
ଆଜ୍ଞା ଆଜ୍ଞା।
ଆଉ ଏଟା ପାଇଁ ବି
ମୁଁ ମ୍ୟାମ୍ ଏବ୍ ଏବେ ହିଁ ଜଏନ୍ କଲି ମୋର ଗୋଟେ ଭୋଉଣୀଟେ ମତେ କହିଲା ତ କହିଲା ତୁ କଲେଜରେ ରହୁଚୁ ତ ଟିକେ ଟାଇମ୍ ବାହାର କରି କଲେ ଏଟା ଏତେ ତୋ ପକେଟ୍ ମନି ମିଳିଯିବ ମୁଁ କହିଲି ଆଚ୍ଛା ହୋଉ ଠିକ ଅଛି ମୁଁ ଟ୍ରାଏ କରିବି କରିବା ପାଇଁ।
ହଁ ସେଇଆ ମୁଁ ବି କହିଲି ସେଇ ଘରେ ବସିିକି କଣ କରିବ ତ ଆ ଦଶ ମିନିଟ୍ ହବାର ଅଛି କଥା ହେଇଯିବେ।
ଆଜ୍ଞା ଆଜ୍ଞା।
ମୋ ନଣ-ମୋ ନଣନ୍ଦ ଆଗ ବୋହୁତ ପ୍ରଥମେ ମୋ ନଣନ୍ଦ ହିଁ କଲେ। ସେ ସବୁ ଆଡ୍ କରୁଚନ୍ତି ଯେ ପିଲା ନୂଆ ଜଏନ୍ କରିବ ସେ ହିଁ ସବୁ ଆଡ କରିଦୋଉଚନ୍ତି। ସିଏ ଦଶ ହଜାର ଭଳିଆ ଇନକମ୍ କରିଦେଲେଣି ଏଥିରୁ।
ଓହୋ।
ଦଶ ହଜାର ଭଳିଆ ପରେ ହେଲାଣି। ତାଙ୍କର ଓଡ଼ିଆ ଉଁ ଟ୍ରାନ୍ସକ୍ରିପସନ୍ କାମ ଆସିଗଲାଣି ଫୋନ ଏ ଫ୍ରେଣ୍ଡ ରୁ ଯାଇ।
ଆଜ୍ଞା।
ଓ
ଭଲ ମତେ ବି ଦେଇ କିଛି ଦିନ ତଳେ ଏଉ ମୋର ଗୋଟେ ଭୋଉଣୀଟେ କହିଲା ସେ କହିଲା କି ତୁ ଟିକେ ଦେଖିକି କଥା ହୋବୁ ଯଦି ହେଇପାରିବ ମୁଁ କହିଲି ହଉ ଠିକ ଅଛି ମୁଁ ଭଲରେ କ ଥା ହେଇଯିବି ନହେଲେ ଆମେ କରେ ସିଏ କହିଲେ ହୋଉ ମୁଁ ତତେ ଜଏନ୍ କରେଇ ଦୋଉଛି ନହେଲେ ଆମ ଇଏରେ।
ହଁ ସେ ଭଲହବ ପକେଟ୍ ମନି ଉଠିଯିବ ଆଉ କଣ ଅଛି।
ଆଜ୍ଞା। ମାମ୍ ଏଇ ଯୋଉ କଲଟା କଲା ପରେ ଆକୁ କେମ ମିତି କଣ ମୁଁ କିଛି ରଖିବାର ଅଛି ନା ତାଙ୍କ ପାଖକୁ ମେସେଜ ପଳେଇବ କି ଆମେ କଲରେ ମୁଁ ଆପ ଆପଣଙ୍କୁ କଲ୍ କରିଚି ବୋଲି।
ନା ହଁ ତମେ ମେସେଜ କରିବ ନା ଯିଏ ମାନେ ତମ ଆଡୁ ଟାସ୍କ କମ୍ପ୍ଲିଟ୍ କରିବା ପାଇଁ ଚାହିଁବ ଯଦି ତମେ ମେସେଜ କହିବ ମୁଁ କଲ୍ କରିବି ବୋଲି।
ନାଇଁ ନାଇଁ ମାମ୍ ଆ ଆପଣଙ୍କ ସହିତ କଥା ହେଲି ଏଇନାଏ ତ ଉଁ ତାଙ୍କ ପାଖକୁ ମେସେଜଟା ପଳେଇଥିବ କି ମୁଁ ଆପଣଙ୍କ ସହିତ କଥା ହେଇଚି ନା ମତ୍ ମତେ କିଛି ଏମିତି ସ୍କ୍ରିିନସଟ୍ ରଖିବାକୁ ପଡିବ କି କିଛି?
ନାଇଁ ନାଇଁ ତମେ ସ କଥା ସେ ଆପେ ଆପେ ଯିବ ସେ ତାଙ୍କ ଠିକି। ତମେ କିଛି କରିବାକୁ ପଡିବନେଇ ତମେ ବସି କ କାଟିଲ ଡେ ତାପରେ ରିଫ୍ରେଶସ୍ ମାରିଦବ।
କଲ୍ କଟିଲା ପରେ ଫୁଣି ଆଉଥରେ ରିଫ୍ରେଶ୍ ମାରିବି
ହଁ ରିଫ୍ରେଶ୍ ମାରିଦବ। ଆଉ କିଛି କରିବା ଦରକାର ନାହିଁ, ସେ ସବୁ ଯୁ ଜାଣିଦେବେ ସେ ତାଙ୍କ ଅନୁସାରେ ପେମେଣ୍ଟଟା ଆସୁଛି। କେତେଟା କଲ ପାଞ୍ଚ ଛଟା କଲ୍ ନେଇ ସାରିଲା ପରେ ତମେ ପେମେଣ୍ଟ ସେକ୍ସନକୁୁ ଯାଇ ତମେ ରିପ୍ଲାଇ ଆଇ ଡ଼ି ଦେଇଦବ।
ଆଜ୍ଞା।
ନମ୍ବର ଦେଇଦବ, ସେ ତାପରେ ପେମ୍ ଆସିବୁ ପାଞ୍ଚ ଛ ଟା କି ସାରା କଲ୍ ଗଲା ଆସିଲା ରିସିଭ କରିବୁ କଲ୍ କଲା ପରେ ଯାଇ ପେମେଟ୍ ଆସିବ। ଦେଖେଇବ, ତ ସେଇଠି ଦେଇଦେଲେ
ଆଜ୍ଞା।
ପେମେଣ୍ଟ ଆସିଯିବ।
ଆଜ୍ଞା ଆଜ୍ଞା।
କଲ ରିସିଭ ଏବେ କଲ୍ କର, ତାପରେ ଟାସ୍କ କମ୍ପ୍ଲିଟ ହେଇଗଲେ ତାପରେ ତୁମେ ରିସିଭିଙ୍ଗ ଖାଲି କଲ୍ କରିବ
ଆଜ୍ଞା। ଆଉ ମୁଁ ଯୋଉ କଲ୍ କଲେ ଆର୍ ତ ଇଏ ଡିଟେଲସ ମତେ ରଖିବାକୁ ପଡିବ କି ମୁଁ ଏତିକି କଲ୍ କରିଛି ଆଉ ଏତିକି କଲ କରିନି ବୋଲି।
ଆପେ ଆପେ ପଳେଇବ ନିଜେ କିଛି ରଖିବାକୁ ପଡିବନି, ତମେ ଏବେ କଲ୍ କଲ ତମେ ଯେ ଶୋ କରିବ ଗୋଟେ କଲ ଗଲା ବୋଲି। ପୁଣି ଆଉ ଗୋଟେ ନେକ୍ସଟ କଲ୍ କରିବ ପୁଣି ଆଉ ଗୋଟେ କଲ ହବ ହେଲା ବୋଲି ତୁ ଲେଖିବ ଆସୁଛି ସେଇଠି ନା।
ଆଜ୍ଞା।
କିଛି ଡିଟେଲ ତମେ ରଖିବାକୁ ପଡିବନି, ସେ ଆପେ ଆପେ ଆସିବ।
ଆଜ୍ଞା ଆଜ୍ଞା।
ଓ ହଉ ତ ପରେ କଥା ହବା।
ଆଜ୍ଞା ଆଜ୍ଞା ମ୍ୟାମ, ଠିକ୍ ଅଛି ମ୍ୟାମ।